ହ୍ୟାଲୋ! ଆସୁଛି ଭଏସ୍ କ୍ଲିୟର।
ହଁ! ଭଏସ୍ କ୍ଲିୟର ଆସୁଛି।
ଆପଣଙ୍କ ନାଁ?
ନାଁ ତ ସେମତି ମେନସନ ତ ନାହିଁ ମୁଁ ଏଇଆ ପଚାରିବାକୁ କହିବାକୁ ଚାହୁଁଛି କି ସେଟା ଅଦର ଅଲଗା ମାଧ୍ୟମରେ ମୁଁ କଥା ହେଇଯାଇପାରିବି କିନ୍ତୁ ଏଇଆ କହିଲି କଣ ଚାଲିଛି ଏବେ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି, ଶୋଇ କି ଉଥିଲି ଆପଣ?
ମୁଁ ଏଇ ବୁଲାବୁଲି ଟେ ଚଲେଇଛି ଆଉ ଚାଲା ବୁଲା ଟିକେ ଚଲେଇଛି ଏବେ ଆଉ।
ହୁଁ ହୁଁ ହଁ! କଣ ଖାଇଥିଲେ ଆଉ।
ଏଇ ବୁଟ ଭଜା ଫୁଣି ଏବେ ଖାଇଥିଲି।
ଆଛା
ଆଉ! କୋଉଠି ଘରେ ସବୁ ଅଛନ୍ତି।
ମାମୁଁ ଘରେ ରୁହେ।
ଆଚ୍ଛା! ମାମୁଁ ଘରେ ଅଛନ୍ତି।
ମାମୁଁ ଘରେ, ମାମୁଁ ଘରେ କିଏ ମାମୁଁ ମାଇଁ ଆଉ ଭଉଣୀ ଭାଇ ତ ମିଶିକି ସବୁ ଅଛନ୍ତି।
ହଁ ମୋ ଆଈ ମାମୁଁ ମାଇଁ, ବଡ ମାଇଁ ଆଉ ତାଙ୍କର ଦିଟା ପୁଅ।
ଆଚ୍ଛା ଆଚ୍ଛା! କଣ ଏଇ ରଜ ଇଏରେ ବୁଲିବାକୁ ଯାଇଥିଲେ?
ନା ନା ମୁଁ ଏଇଠି ରହିକି ପଢେ।
ଆଛା ସେ ମାମୁ ଘରେ ରହିକି ପଡୁଛନ୍ତି ଆପଣ।
ଆଜ୍ଞା! ଆପଣ
ନାଇଁ ମୁଁ ପଢାପଢି ସବୁ ସରି ସାରିଲାଣି ସାରିଛି ସେମିତି ଅଲଗତା ତ କିଛି କାମ ଧନ୍ଦା ନାହିଁ ଖାଲି ଆଉ ଏମିତି ଆଉ ଦୈନନ୍ଦିନ କଣ ଚାଲିଛି କିଛି ବିଜନେସ୍ ଫିଜନେସ୍ ସର୍ଚ୍ଚ ପାଇଁ କରିବା ପାଇଁ ଅନଲାଇନ ସବୁ ଦେଖୁଛି ଏବଂ ଟ୍ରେଡିଙ୍ଗ କାମ ଶିଖୁଛି। ତା ସହିତ କମ୍ପ୍ୟୁଟର ଗୋଟେ ଏବେ ସାର୍ପ ଗୋଟେ ପ୍ରୋଗ୍ରାମ୍ ନେବା ପାଇଁ ମୁଁ ଚାହୁଁଛି ଏବେ। ଏସ୍ ଆଇ ପି ର।
ଉଁ ହୁଁ କୋଉ ବିଜନେସ ଷ୍ଟାର୍ଟ କରିବାକୁ ଭାବୁଛନ୍ତି?
ଯେମିତି କିି ମୋବାଇଲ ର ଇକ୍ପମେଣ୍ଟ ସବୁ ଗୁଡେ ସେଲ୍ଷ କରିବା ପାଇଁ।
ଅନଲାଇନ ନା ଅଫଲାଇନ?
ନାଇଁ ସେଇଟା ଅଫଲାଇନ ଆଇଦର ମତେ ଦିଲ୍ଲୀରୁ ସେ ମାଲ ଉଠେଇବାକୁ ପଡିବ ପ୍ରଡକ୍ଟ ଜିନିଷ ସବୁ ଗୁଡାକରେ ଆଣିଲା ପରେ କାଉଣ୍ଟର ଯୋଉ ଷ୍ଟୋର ଟୁ ଷ୍ଟୋର ସେଗୁଡା ମୁଁ ଭିଜିଟ୍ କରି ଦେବି। ଏବଂ ତା ପାଇଁ ମତେ ଫୁଣି ସେଲ୍ଷ କରିବାକୁ ହବ ମେଣ୍ଟେନ କରିବା ପାଇଁ ଦରକାର କମ୍ପ୍ୟୁଟର ରେ ସେଗୁଡାକ ସବୁ ଦେଖିବି।
ଆଛା।
ଯେମିତି କି କେତେ ମୋର ସେଲ ରହିଲା କେତେ ରହିଲା। କୋଉଁ ପାର୍ଟି କେତେ ଗଲା। ତା ବିଷୟରେ ଜାଣିବା ପାଇଁ ହେଲେ ନିଜରେ ମତେ ହ୍ୟାଣ୍ଡେଲ କରିବାକୁ ପଡିବ ନା।
ହୁଁ ହୁଁ ଟ୍ରେଡିଙ୍ଗ କଣ କିଛି କୋର୍ସ ସି ସିଖୁଛନ୍ତି ପଇସା ଦେଇକିନା ଏମିତି ୟୁଟ୍ୟୁବ ୟା କୋଉଥିରୁ?
ନାଇଁ ୟୁଟୁବ ମାଧ୍ୟମରେ ତ କିଛି କିଛି ଶିଖୁଛି ଦ୍ଵିତୀୟତ ଜଣେ ଭାଇଙ୍କର ଆମର ଚିହ୍ନା ଅଛନ୍ତି କଲି ଜଣେ ଚିହ୍ନା ଅଛନ୍ତି। ସେ ଅଲରେଡି ପ୍ରଫେସନାଲ ଏସ ଆଇ ବି ର। ଟେନ ଥାଉଜଣ୍ଡରେ ସିଏ କହୁଛନ୍ତି କି ନାଇଁ ବାହାରେ କାଇଁ ଇନଷ୍ଟିଚ୍ୟୁଟରେ ଶିଖିବେ ଟେନ ଥାଉଜାଣ୍ଡ ଅଣ୍ଡରରେ ସେ ସେଟା କ୍ଲିଅର କରିଦେବେ। ବାକି ସେ ଜିନିଷଟାକୁ ଫୋକସ କରିକି ଶି୍ଖିବାର ଦାୟିତ୍ଵ ନିଜର ଆଉ
ହୁଁ ହୁଁ ମତେ ବି ଶିଖିବାର ଅଛି ମୋର ଜିଜୁଙ୍କର ମନି ଟ୍ରେଡିଙ୍ଗ। ସେ ଅବିକା କରୁନାହାନ୍ତି।
ଟ୍ରେଡିଙ୍ଗ ତ ବର୍ତ୍ତମାନ ପ୍ରସେସରେ ଚାଲିଛି।
ସେ ଟ୍ରେଡିଙ୍ଗ ଯେତେବେଳେ କରୁଥିଲେ ସେ ପଇସା ଜମା କରିକିନା ନହେଲେ ଫାର୍ମ ଖୋଲିଲେ ତିନିଟା ଫାର୍ମ ଖୋଲିଲେ ତାଙ୍କ କନଷ୍ଟ୍ରକ୍ ସନ ବିଜନେସ ପାଇଁ ସବୁ ଇକୁମେଣ୍ଟସ ବଗେରା କିଣିଲେ ଆଉ ତାପରେ ସେ କ ଟ୍ରେଡିଙ୍ଗ ଛାଡିଦେ କାରଣ ତିନଟା ଫାର୍ମ ସମ୍ଭଳିବା ବି ତ କଷ୍ଟ ହଉଛି।
ହଁ ନିଜସ୍ଵ ଗୋଟେ ବିଜନେସ ହେଇଗଲା ପରେ ସେଲଫଡିପେଣ୍ଡେଣ୍ଟ ହେଲା ପରେ ତାପରେ ଆସିବା ଆବଶ୍ୟକ ହୁ ତ ଚାହିଁ ନଥିବେ ଏବଂ ନିଜେ ମ୍ୟାନେଜମେଣ୍ଟ କରିକି ଲୋକଙ୍କୁ ଲଗେଇକି କାମ କରିବାଟା ତାର ବି କିଛି ଅଲଗା ଚାର୍ମ ଥାଏ।
ଆଉ ପୁଣି ମୁଁ ଜାଣିନି ତ ଠିକ ସେ କଣ ସେୟାରଡ ବଗେରା ଯୋଉ ଥିଲା ବିକି ଦେଲେ ଏମତି
ହଁ ସେ ସେୟା ସେୟାର କମି ଯାଉଛି ନା ତ ଆଉ ଯୁଦ୍ଧ ଗୁଡା ଯୋଉ ହଉଛି ଆମର। ପଶ୍ଚିମ ଏସିଆ ଯୁଦ୍ଧ ଗୁଡା ହଉଛି ଆମେରିକା ସହିତ ଇସ୍ରାଏଲ। ଆମେରିକା ସହିତ ଇରାନର ଯୁଦ୍ଧ ହଉଛି ଇସ୍ରାଏଲ ସହିତ ଲେବାନର ଯୁଦ୍ଧ ହଉଛି। ଏଇ ଯୁଦ୍ଧ ଗୁଡା ପାଇଁ ବହୁତ ଡାଇରେକ୍ଟ ନହେଲେ ବି ଇନ୍ଡାଇରେକ୍ଟ ଲୋ ପ୍ରଭାବଟା ଆମ ସମସ୍ତଙ୍କ ଉପରେ ପଡୁଛି ନା ସେମିତି ସେଇଟା ସେୟାର ବଜାର ଉପରେ ପଡିଯାଉଛି। ଯେହେତୁ ସେେୟାର ବଜାର ଉପରେ ପଡିଯାଉଛି ସପୋଜ ଆପଣ ଗୋଟେ ସେୟାରକୁ ଦୁଇ ଟଙ୍କାରେ କିଣିଥିବେ କିନ୍ତୁ ତା ମାର୍କେଟ ଭାଲୁ ଥିବ ପାଁ ମନେକର ପାଂସ ଟଙ୍କା କିଣିଥିବେ ତା ମାର୍କେଟ ଭାଲ୍ୟୁ ଧର ପନ୍ଦରଶହ ହେଇଯାଇଥିବ କିନ୍ତୁ ଏଇ ଯୁଦ୍ଧ ପାଇଁ ସେ ମାର୍କେଟ ଭାଲୁ ଦୁଇ ଦୁଇ ତିରିଶ ଟଙ୍କାକୁ ଚାଳିଶ ଟଙ୍କା ପଳେଇ ଆସିଲା ଚିନ୍ତା କରନ୍ତୃ ଆମେ କିଣିଛନ୍ତି କେତେରେ ପାଞ୍ଚଶରେ କିଣିଛନ୍ତି। କିନ୍ତୁ ଆଶା କରିଥିଲେ କଣ ପନ୍ଦରଶହ ଯିବ ଆପଣ ହାଇଜେନ ହଜାର ଯିବା ପାଇଁ ଭାବିଥିଲେ କିନ୍ତୁ ଆ ଆପଣଙ୍କର ଯଦି ସେଇଟା କମିଗଲା। ଦୁଇଶହ ଟଙ୍କା ରହିଗଲା ତାହେଲେ ଆପଣଙ୍କ ବେଶ ପ୍ରାଇସ ପଇସାରୁ କମିଗଲାନା ସେଟା ଆପଣ ଘାଟା ରହିଗଲେ ନା।
ଉଁ ହୁଁ।
ଉଠିବା ତ ବହୁତ କଷ୍ଟରେ ପାଠ ହେଇଯାଉଛି କାରଣ କୋଉ ଗ୍ୟାରେଣ୍ଟି ହିଁ କିଛି ନଥାଏ ସେ କୋଉ ମୁହୂର୍ତ୍ତରେ ସେଟା ଉଠିବ କି ନ ଉଠିବ ବୋଲି।
ଆଚ୍ଛା।
ହୁଁ ସେଇଟା ହିଁ ଯ ଟିକେ ପ୍ରୋବ୍ଲେମ୍ ହୁଏ ଆଉ ଦେଖନ୍ତୁ ଆପଣ ଯଦି ସେୟାର ମାର୍କେଟରେ ଯିବାକୁ କହୁଛନ୍ତି ଯେହେତୁ ଆପଣଙ୍କର ରିଲେଟିଭ କିଏ ଥିଲେ ସେ ଲାଇନରେ। ତାଙ୍କଠୁ ତାଙ୍କର ତ ଭଲ ଏକ୍ସପିରିଏନ୍ସ ଆପଣ କେ ଦେଇପାରିବେ ନାହିଁ।
ହୁଁ।
ପ୍ରଥମେ ତାଙ୍କ ସହିତ କନସଲ୍ଟ କରନ୍ତୁ ତାପରେ ଷ୍ଟେପ ଆଗକୁ ବଢ଼ାନ୍ତୁ। ଅଦରୱାଇଜ ଯଦି କିଛି ବି ପଢାପଢି କରୁଥିବେ ଏ ତାହାଲେ ସେଇଟା ଉପରେ ଫୋକସ କରନ୍ତୁ କାରଣ ଆପଣଙ୍କର ଟିଚିଂ ଦେବା ପାଇଁ ତ ସେ ଟ୍ରେଡିଂ ଲାଇନରେ ଜଣେ ଅଛନ୍ତି କହିଲ କହିଲେ। ଆଉ ଯେବେ ଯେତେବେଳେ ଆଜି ନହେଲେ କାଲି ବି ଆପଣଙ୍କୁ ସେ ଟିଚିଂ ଦେଇ ପାରିବେ। କିନ୍ତୁ ଆପଣ ଯଦି କିଛି ପଢାପଢା କରୁଥିବେ ଆଗ ତା ଉପରେ ଫୋକସ କରନ୍ତୁ।
ଉଁ ହୁଁ ଆଚ୍ଛା ଆଉ ଲଞ୍ଚ କଣ କରିଥିଲେ ଖରା ବେଳେ?
ଖରାବେଳେ ମୁଁ ରୁଟି ଖାଇଦେଇଥିଲି ସନ୍ତୁଳା ଆଉ ଅମୃତ ଭଣ୍ଡା ଭଜା ଅଲଗା କିଛି ଖାଉନଥିଲି।
କାଇଁକି?
ଟିକେ ଏମିତି ରାଇସ୍ ସେତେ ଜିନିଷ ଟିକେ ଖାଇବାକୁ ଟିକେ ଏ ଅଛି। କାହିଁକି ନା ଏବେ କି ଦିନ ହେଲା ମୁଁ ଅରଦିଅ ଅ ଅ ଅ ଅଡ଼ ଫିଲ ଲାଗୁଥିଲା ଟିକେ ଏଗୁଡାକରେ। ତାର କିଛି ଏ ହେଁ ଡାଇଜିଷ୍ଟକା କିଛି ହେଇ ଭଲ ଜିନିଷ ଗୁଡାକ ଖାଇଲେ କିଛି ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ ହେଇକିରି। ସେଥିପାଇଁ ଯେଉଁଗୁଡ଼ା କି ଆଉ ସହଜରେ ଡାଇଜେଷ୍ଟ ହେଇପାରିବ, ମୁଁ ସେଗୁଡ଼ା ହିଁ ଖାଉଥିଲି। ଆପଣଙ୍କର ଖାଇବା?
ପନୀର୍ ଆଉ ରୁଟି।
ଯାହଉ। ଠିକ୍ ଅଛି, ଆଉ ଏମିତି କୋଲ୍ଡଡିଙ୍କ୍ସ୍ ପିଇବାର ଇଚ୍ଛା କେଉଁଠି ଥାଏ?
ଆଉ ଅଣ୍ଡିଆନ୍ସ ତ ମୁଁ ସବୁ ପିଏ ବାକି ମତେ ସେ ଯୋଉ। ଯାଦା ମିଠାବାଲା ଫ୍ରୁଟି ମାଜା ବଗେରା ସେଗୁଡା ପସନ୍ଦ ନୁହଁ।
ଆଚ୍ଛା ଆଚ୍ଛା।
କକେରା ପ୍ରିଫର କରିବେ କୋକ ଥସପ୍ରାଇଜ ପ୍ରାଇଜ ଚାହାବେ
ଓହୋ ଜିର ଡେ ଗୋଟେ ସୁଗର ଯୋଉଗୋଟା ସେଇଟା ଭଲ ଲାଗେ କିି ନାହିଁ ଆପଣଙ୍କୁ?
ହଁ ଜି ରୋ ଆଡେଡ଼ ସୁଗାର ଭଲ ଲାଗେ ଆଉ ଭଲ ବି
ଆଛା ଆଚ୍ଛା ଆ ଓ କୋଲ୍ଡିଙ୍କ ପସନ୍ଦ ନୁହେଁ କିଛି ବି? କୌଣସି କୋଲଡ୍ରିଙ୍କସ ମୁଁ ପସନ୍ଦ କରେନି।
ହୁ ଆଚ୍ଛା ସମସ୍ତଙ୍କର ଥାଏ ନିଜ ନିଜ ପ୍ରିଫରେନ୍ସ
ହଁ ସେଟା ନି ନି ନିଜ ଉପରେ ମ୍ୟାନେଜବୁଲ ଥାଏ ସେଟା ଇଚ୍ଛା ଥାଏ କଉଡା ଖାଇବି କଉଡା ନାହିଁ ନିଜ ଚଏସ ରେ ଖାଏ।
ହୁଁ ଅଲି ତ କଢା ପଚାସ ସେମି଼ କୁତ ହେ ଯାଇଥିବ ନାଇଁ ଆଉ ଘରେ ସମସ୍ତ?
ହଁ ଘରେ ସମସ୍ତେ ହଁ ଭଲ ଅଛନ୍ତି ଆପଣଙ୍କର ବର୍ଷା ଫର୍ଷା ସେପଟେ କେମିତି?
ବର୍ଷା
ଆଜ୍ଞା
ଜମା ହଉନି ବହୁତ ଖରା ହଉଛି ଏତେ ଖରା ହଉଛି ଶୋଇ ବସି ପାରୁନି।
ଆଚ୍ଛା ଆଚଛା ସମର ଭେକେସନ ତବେ ଜେମୀ ଯେମିତି ସମ ସମୟରେ ହଉଥିଲା। ଏଜାକ୍ଟଲି ସେଇଟା ଆଉେ ରେ ରେନ ସିଜିନି
ଗୋଟେ ଗୋଟେ ଦିନ ବର୍ଷା ହଉଥିଲେ ଏଠି ଜମା ବର୍ଷା ହଉନି ବହୁତ ଜୋରରେ ଖରା ହଉଛି।
ସେ ରେ ରେ୍ନ ସିଜିନି ଚାଲୁଛି ବର୍ତ୍ତମାନ କଣ୍ଟିନ୍ୟୁୁ କରୁଛି ରେନ ସିଜିନ କିନ୍ତୁ ଲାଗୁଛି ସମର ସିଜିନ ଚାଲୁଛି।
ହୁଁ ଆପଣଙ୍କର ସେଉଡା?
ସେଇ ସେମ୍ କଣ୍ଡିସନ ପୁରା ସେମ୍ ଏଠି ବି
କଉଠି ଆଉ?
ଢ଼େଙ୍କାନାଳ ଜିଲ୍ଲା
ଆଛା
ଆଛା ଆଉ ଘରେ ସବୁ ଯୋଉ ଆପଣ ମାମୁଁ ଘରେ ଅଛନ୍ତି ଆ ଉ କିଛି ପର୍ବପର୍ବାଣିର ଅଛି ଆପଣଙ୍କର ଆଉ ଅଲଗା କିଛି ପସନ୍ଦ ଯେମିତିକି ପର୍ବପର୍ବାଣି? ଦୁର୍ଗା ପୂଜା ରଥଯାତ୍ରା ଦେଖିବାର ସେମିତି
ମତେ ହୋଲି ପସନ୍ଦ
ହଲିପୁର ହୋଲି ନାଇ ତ ରଙ୍ଗ ଲ
ମତେ ସ ମତେ ସବୁ ଭଲ ଲାଗେ ବାକି ବୁଲି ବହୁତ ପସନ୍ଦ ହଁ ମେ ରଙ୍ଗହଳିବାକୁ ବହୁତ ଭଲ ଲାଗି ମୁଁ ବହୁତ ରଙ୍ଗ ହଳେ।
ଖୋଲିକି ଶୁଆଡ ଲଗନ୍ତି ନାଇ କି
ହୁଁ ଆଉ ମତେ ମୋ ଘର ଲୋ ମନା ବି କରନ୍ ତଳେ ହୋଲି ଖେଳେନି ମୁଁ ଫିରବି ଖେଳେ।
ଆଚ୍ଛା।
ହୁଁ ଆଉ ସବୁ ଭଲ ଲାଗିବ। ଆମର ତ ସେଠି ମୋ ଜେଜେ ରାଧାକ୍ରିଷ୍ଣଙ୍କ ମନ୍ଦିର କରିଥିଲେ ତ ଜନ୍ମାଷ୍ଟମୀ ହୋଉ ଅଷପ୍ରହରି ହୋଉ ବୋହୁତ ଭଲ ସେ ସେଲିବ୍ରେଟ ହୋଏ ଦୋଳୋ ବଗେରା। ବାକି ହୋଲି ମତେ ସେଇ ଟାଇମ୍ ରେ ହିଁ ହୋଲି ପଢେ ତ ଆମ ବୋହୁତ ହିଁ ଭଲ ଲାଗେ ମତେ ଆପଣଙ୍କୁ।
ଅଃ ମତେ ଦଶହରା ହିଁ ଭଲ ଲାଗେ ପାଇକେ ଖେଳିବା ପାଇଁ
ଦଶହରାରେ ମୁଁ କୁଆଡେ ବୁଲି କରେନି ମୁଁ ଖାଲି ଗୋଟେ ରାମତାରି କି କିଛି ଏମିତି କରବା ନାଇଟ୍ ରେ ଥରେ ଥାଏ। ଯାଏ ଯାଏ ଯାଏ ନହେଲେ ନାଇଁ।
ଦଶହାରରେ ମତେ ଭଲ ଲାଗେ ସେଟା କଣ ସେ କ୍ଷେତ୍ରୟ ହିସାବରେ ପାଇକ ଖେଳିବାକୁ ଯାଏ ଖଣ୍ଡା ଫଣ୍ଡା ଧରିକିରି। ମାଆଙ୍କ ପୀଠରେ ସେଟା ଖେଳା ହୁଏ ସେଇଟା ଟିକେ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା।
ଆପ ଉଁ ଗାଁରେ ବି ସମସ୍ତେ କୁହନ୍ତୁ।
ଆପଣଙ୍କର ଛୋଟୋ ଫ୍ୟାମିଲି ନା ବଡ।
ନାଇଁ ନାଇଁ ଏଁ ଫ୍ୟାମିଲି ବଡ଼ କଣ ତ ମୁଁ ମିସେସ୍ ପୁଅ। ବାବା ବୋଉ ଭାଇ ଆଉ ସାନ ଭାଇର ମିସେସ୍ ଏତିକି। ଏବଂ ଭୋଉଣୀ ବି ତିନି ଜଣ ଅଛନ୍ତି ସେମାନଙ୍କୁ ଅଲରେଡି ମ୍ୟାରେଜ ଏବଂ ଆମର ଭାଇଆଳି ଛନ୍ତି ଯେମିତିକି ବଡଆପା ଏ ଆମେ ବାପାଙ୍କର ବାବାଙ୍କ ଭାଇ ସେମ୍ ଟା ବି ଗୋଟେ ବିଗ୍ ଆମର ଆମେ ସୀଙ୍ଗିଲ ଅଛୁ।
ହୋଉ ଟାଇମ ହେଇଗଲାଣି ଆଉ ଆଜ୍ଞା।